ହଁ କୁହ।
ହଉ ଯାହାେଲେ ଗୋଟେ କୁହ
ଫ ବହୁତ ସେଇ କମ ରୋଷେଇ କଣ ହେଇଛି ତମର ଆ କଉଦି
ମୁଁ ଆଉ ଆମ ବହୁତ ଛଆଡେ ପଳେଇ ଆସିଛି।
ଓ ସାଉଣ୍ଡ ହବନି। ମୁଁ ବୋଉ କହିଲି ମୁଁ ବା ଆଡିଆଡେ ଯାଇକି କଥା ଏମି ବୋଉ କହିଲା କିଏ କଣ ଭାବିବ ତୁ ଘରେ ରହି କଥା
ତମ ହରେରା କ କଲ୍ କଲେ କିଛି କହୁନାହାନ୍ତି।
ଘରେ କହିକି ପରମିନ
ଓ ହୋ।
ହୁଁ ମାଉସ ଝିଅ ମାନେ ମୋ ବୋଉର ସାଙ୍ଗର ଝିଅ ହେଲା ସେ ଆଡମ ଅଛଛନ୍ତି ତ। ସେ ବୋଉ ସହିତ କଥା ହେଇଛି। ସ କହିଲେ ଭୋ କହିଲୁ ହଉ ଆଉ ଆଉ ସକାଳେ କଣ ଖାଇଥିଲ? ନା ଆଉ। ପଖାଳ ଭଲ।
ଆ ସକାଳୁ ତ ପଖାଳ ଖାଇବା ଆଉ ଅଲଗା କଣ ଖାଇବ କି ଆଉ।
ସକାଳୁ ଆ ଉଠୁ ଉଠୁ ପଖ ଖହୁଛୁ କି?
ନା ଟିକେ ଜଲଦି ଉଠି ଜଲଦି ସକାଳୁ ସକାଳୁ ଖଲେ ପେଟ ଥଣ୍ଡା।
ହୁଁ ହ। ହ ଆମ କା ଆ ଯାଉ ଆଉ ତମର ବଡ ଭଉଣୀ କିଏ ଅଛନ୍ତି?
ହଁ ଅଛନ୍ତି।
ଘରେିବ କଣ କହିବ।
କହିଲେ ଅଛନ୍ତି।
ହୁଁ। ଘରେ ଆଉ କେତେ ଜଣ ଅଛନ୍ତି? ପନା କଥାଟା ହେଇଚ
ଘରେ ଅଛନ୍ତି ଆମେ ପାଞ୍ଚ ଜଣ ଘରେ ଅଛୁ ମୁଁ ମୋ ଭାଇ ଆମ ପୁଅ ଏଠୁ ମୋ ବମାଉ।
ନଇମାନେ ନିଜ ଇଏରେ ଭାଇ ଭଉଣୀ ପାଞ୍ଚ ଜଣ।
ନାଇଁ ନାଇଁ ଭାଇ ଭଉଣୀ ଆମେ ଭାଇ ଭଉଣୀ ଆମେ ଯୋଉ ତିନି ଜଣ ଆଉ।
ହୁଁ ହୁଁ ହୁଁ।
ଠିକ ଠ
ଆଉ ଭଉଣୀମାନେ କଣ କରୁଛ। ଚନ୍ଦ ସ ବୁଣି ଭାଇ
ସେଆଡ ସମସ୍ତେ କାମ କରୁଛନ୍ତି ଆଉ। ଭାଇ ଭାଇ ସବୁ ଖେଳି ଯାଇଛନ୍ତି।
ଓ କ୍ରିକେଟ ମିଛ ନା କଣ? ଆ ମୁଁ ଯାଉଛି। ହୁ ହୁଁ।
ଜାତୀୟ ସ୍ତରୀୟ କୁ ଯିବେ ଖେଳି ଖେଳି। ପ ଏମିତି ଖେଳି ଯିବ ମ୍ୟାଚ କରି କରି।
ଆରମ୍ପିକ୍ ଟାଇପ ର କ
ବୋଲି ଭାବୁଛନ୍ତି।
କୋଲକତା ନା ହୁଁ ହାଟସ ଆପ୍ ହୁଁ। କଥାବାର୍ତା ସେ ତ ହ୍ୟାଲୋ।
ଆଉ କଣ କୁହ?
କହିଲ ଦେଖିଆ କହିଲି ଖାଇ କହି ସାରିଲାଣି?
ହୁଁ ଖାଇ ପିଇକି ବସ ବସିଛୁ ଆଉ।
ହଁ କଣ ଖାଇଲ?
ହଁ।
ହଉ ଆଉ ଆଜି ତ ଶୁକ୍ରବାର ଅଛି ଘରେ ନନଭେଜ ହେଇଥିବ ଆଉ।
ଓହୋ ଆଇଁଷ ଖାଅ ଖାଉଚ କି?
ତମର ଭେଜିଟେରିୟନ କି?
ନାଇଁ ଆମର ଆଇଁଷ ଖାଅନ୍ତି ଯେ ମୁ ମୁଁ ଏକୁଟିଆ ଭେଜିଟେରିଆନ୍ ମୁଁ ଆଇଁଷ ଖାଏନି।
ହୁଁ ହୁଁ କଣ ପାଇଁ?
ଏରା ଖାଏନି ମୁଁ।
ହୁଁ ହୁଁ କଣ ଅଛି ମାନେ ସାନ ବେଳରୁ ନା ଏବେ?
ଏଇ ଯୋଉ ଦି ବର୍ଷ ଭଳିଆ ହବଣି। ଛାଡ଼ି ଦେଇଛି।
ଉଁ ହୁଁ।
ଜୀବ ଟାକୁ ମାରିକି କଣ ଖାଇବ?
ହୁଁ। ହୁଁ ଉଁ। ଭଲ। ନଖାଇଲେ।
ତମେ ଆଇଁଷ
ମୁଁ ଖାଏ। ଯେ ହଷ୍ଟେଲରେ ଯେ ଏତେ ଖାଏ ନା ମାନେ ଚିକେନ ହେରିକା ଖାଏ ନା ଖାଲି ଯା ମାଛ ଟିକେ ଖାଏ ଆଉ।
ଓ ଟିକେ ମାଛ।
ଖାଏ ଆଉ ଟିକେ ଟିକେ। ହଁ।
ଆଉ ରଜ କେମିତି କଣ ବୁଲାବୁଲି
ରଜରେ କିଛି ନାହିଁ ବୁଲାବୁଲି ଖାଲି ଦିଦାଘର ଯାଅ ଦିଦା ଘରକୁ ଆସ ନା।
ହୁଁ ହୁଁ।
ଏମିତି ଆଉ ଆଉ କଣ କୁହ? କଣ ଖେଳିବା ପାଇଁ ଭଲ ଲାଗେ ତମକୁ କ୍ରିକେଟ ଏରିକା?
ହଁ କ୍ରିକେଟ ଖେଳେ।
ହଁ ଫ୍ରି ଫାୟାର ରେଡ୍ଡୀ ଅକ୍ଷର ହୁଁ ।
ମୋ ଭାଇ ଖେଳ ନା ସେ ଫି ଫାୟାର ଯେତେବେଳେ ଘରେ ଗା ଗାଳି କଲେ ବି ଖୋ
କଣ?
ତମେ ଗମ୍ ଖେଳ ଫ୍ରି ଫାୟାର୍?
ମୁଁ ମତେ ସେଗଟା ଆସେନି।
ଆଉ
ମୁଁ କିଛି ଖେଲେନା? ଲୁଡୁ ଆସେ ଯେ ହାରିଯିବି।
ନ୍ତ
ଆମ ହଷ୍ଟେଲରେ ସବୁ ସାଙ୍ଗ ମାନ ଖେଳିବେ ଲୁଡୁ ରେ ମୁଁ ଖେଳିନି।
ତମର ସେଠି କ୍ରିକେଟ ମ୍ୟାଚ ଫ୍ୟାଚ କରୁଥିବେ ଟୁର୍ଣ୍ଣାମେଣ୍ଟ।
ହୁଁ ମ୍ୟାଚ ହେଇଥିଲା ବା ଏଇ ରଜରେ ସରିଲା।
କୋଉଠି କୋଉଠି ସବୁ ପିଲା ଆସଛନ୍ତି।
ବାହାରୁ ସବୁ ଆସନ୍ତି ମାନେ ବାହାରୁ ତିନିଟା ଦଳ ଆହୁରି ଗାଁ ର ତିନିଟା ଦଳ । ଏମତି ତିନି ଦିନ ହେଇଥିଲା ଆଉ ରଜରେ।
ଆମର ବି ତ ଏଠି କରୁଥିଲେ।
ହୁଁ।
ସାତମିନିଟ ହେଲାଣି।
ଆଉ କଣ? ଏବେ ଫର୍ମ ଥିବ କଲେଜ ରେ
ହଁ ସେଟାଲେ ଯୋଉ କରିସାରିଲେଣି ଖାଲି ସିଲକ୍ସନ ଆସିଲେ କଲେ ଆଡମିସନ କରିବୁ ଆଉ ।
ଓହୋ।
କେତେ ବର୍ଷ
ନା ଆଉ ପ୍ଲସ ଟୁରେ ହଁ ଦି ବର୍ଷ ହେଲାଣିି ଏଇଟା ତିନି ବର୍ଷ ଲାଷ୍ଟ ଇୟର ଆଉ।
ଓ ତୋ ଭାଇ କୋଉଠି ପଢନ୍ତି ଯୋଉ ପ୍ଲସ ଟୁ ମୋ ସାଙ୍ଗ ମୋ ବ୍ୟାଚ ନା କଣ?
ସିଏ ଏଇଠି ପଢୁଥିଲା ଯେ
କଣ ହେଲା କି?
କଣ?
କହିଲି ବି ତାପରେ ପଢ଼ୁଥିଲା
ସେ ପଢ଼ୁ ପଢ଼ୁଥିଲା ତାପରେ ପ୍ଲସ ଟୁ ରେ ଏଇ ପାସ୍ ହେଲା ତାପରେ ବି ଟେକ୍ କରିବ ଆଉ।
ବି ଟେକ୍। ପ୍ଲସ ଟୁ ରେ କେତେ ମାର୍କ ରଖିଲେ କି? କେତେ ମାର୍କ ରଖିଲେ? ହୁଁ ହୁଁ। ଫିଫ୍ଟି ଏଇଟ୍ ପରସେଣ୍ଟ।
ତମର ବି ଫିଫ୍ଟି ଏଇଟ?